ଶୁଭସନ୍ଧ୍ୟା।
ଶୁଭସନ୍ଧ୍ୟା ଦିଦି।
କଣ କରୁଚ?
କିଛି ନାଇଁ ଟିଭି ଦେଖୁଥିଲି। ତମେ?
ମୁଁ ଟେଲିଭିଜନ, ଦୂରଦର୍ଶନ ଦେଖୁଥିଲି।
ଦୂରଦର୍ଶନକ ଓହୋ। ହୁଁ କଣ ଖାଇଛ?
ସେପାଇଁ ମୁଁ ଭାତ, ଡାଲି ତମେ?
ହଁ, ଭାତ, ଡାଲି ଆଉ ସଜନା ଶା ଶାଗ ହଁ, ଦିଦି। ଉଁ
ଆମ୍ଭର ଦୂର କଣଯେ ବାହନ ନାଇଁ କହିକି ଆମ୍ଭେ ଦୂରଦର୍ଶନ ଦେଖୁଥିଲୁ ଆଉ
ଦୂରଦର୍ଶନ ଦେଖୁଛ?
ହଁ।
ହୁଁ, ହୁଁ ଆଉ କୁଆଡେ ବୁଲାବୁଲି କରି ଯାଇଥିଲ ନା କଣ?
ବାହନ ନାଇ କୋଇ ବି।
ଓହୋ। ଘରେ ଏକା ଅଛ ନାଇଁ କିଛି ନାଇଁ ମତେ ଅଳସୁ ସୁଆ ଲାଗୁଛି ମାନେ କଣ ପଢିବିି ଭାବୁଛି ଆଉ ଥରେ ହଁ, ଆଉ ଟି ଆଉ ଦିନେ ଯାଉ କାଲିକି ଯାଉ କାଲିକି ଯାଉ ହେଇ ହେଇ ଆଜି ଆସିକା ଜୁଲାଇ ଅଗଷ୍ଟ ହେଇଯିବନି ସିନା ଆଉ କାଲି କାଲି ହେଇକି ଅଛି।
ଆସୁନି ତମର?
ନାହିଁ। ଆସି ସାରିକି ପଳଉଛି ସିନା ଆଉ ଆସୁନି କାଲି।
ଓହୋ ଆମର ତ ଏପଟେ ନେଟ କା ସ୍ଲୋ ହଉଛି। ହାଲୋ।
ହଁ, ନେଟୱାର୍କ ଇସ୍ୟୁ ଟିକେ ଅଛି ଆଉ।
ହଁ।
ହୁଁ।
ମୋ କଥା ଶୁଭୁଛି ନା?
ହଁ, ଶୁଭୁଛି ଦିଦି।
ଓହୋ। ଆଉ ଖରା କେମିତି ହଉଚି?
ଆଜି ଦିନ ଯାକ ବର୍ଷା, ଖରାର ଦର୍ଶନ ନାହିଁ ଆଜି।
ଆଉ ଲୁଗା ପତ୍ର ଶୁଖୁନଥିବ ଆଉ
ହଁ, ପରା ମୁଁ ତ ଶୁଖାଏ, ଶୁଖୁନି କିଛି ନାଇଁ କଣ କରିବା ଆଉ, ଏବେ ତ ବର୍ଷା ମାସ ଆହୁରି ବିରକ୍ତ। ଯୁଆଡେ ଗଲେ ଖାଲି ପାଣି, ପାଣି, ପାଣି ହେଇକି
ମୋତେ ତ ଗୋବର ଦେଖିଲେ ଅସ୍କା ଲାଗୁଚି। ଯାହା ଦେଖିଲେ ଗୋବର, ଗୋବର ସେ ଗୋବର ଶୁଖୁନି ମେଲ୍ଟ ହେଇଯାଉଚି।
ଯଦି କୁଆଡେ ଯାଇଥିବ ଗୋଟେ ସେଟା ଦେଖିଲେ ପୁଣି ଗୋଟେ ଅସନା ଅସନା ଲାଗୁଛି।
ମାନେ ସେଟା ବି ଗୋବର ଟିକେ ଟିକେ ନାହିଁ, ମେଞ୍ଚା ମେଞ୍ଚା ସେ ଗାଈ ଗୋବର କରିଥିବେ ଯେ, ବାନ୍ତି ଲାଗୁଛି ରେ ଏମାନେ କଣ
କୁହନି କେମିତି ଗୋଟେ ଅସ, ଆମ ସାହିପଟେ ବେଶୀ ଜାଗା ହେଲା ଏମିତି ରୋଡ ଯାକ ଛୋଟିଆ ଛୋଟିଆ ସାଇ ଯାକ ଭିତରୁ ଭିତରୁ ଯିବ ଯଦି କୋଉ ସାହି କଣ ଯାଇ ଥିବ ମାନେ ସାଇଡ ସାଇଡ ରେ କାହିଁ, ହେମତି ଅସ୍ନା ହେଇଥିବ ଯେ କହିବାକୁ ନାଇଁ, ହୁଁ ଉଁ
ନା ଦେଖିଲେ ବିଜା ଲାଗୁଛି, ଶୁଖୁନି କିଛି ନାଇଁ ହେତିି ବର୍ଷା ବି ହଉନି ସେଟା ଧୋଇ ହେଇକି ଯିବ। ସେଟା ସେ ବତ୍ରୀ ବତୁର ବତୁରୀ ବତୁର ଥାଉଛି କି ଗୋଟେ ଚକ୍ କଦରେ ଗଲା ସେଟା।
ହଁ ପରା କେମତି ଦିଶୁଛି ସେଇଟା ଯେ କହିବାକୁ
ସେ ଭାବି ଦେଲେ ଅସକିଆ ଲାଗୁଚି, ସେ ପାଇଁ ଖାଇବା ପାଇଁ ଇଛା ହଉନି ଅସିକିଆ ହିଁ ଭାବୁନି, ମୁଁ କିଛି ନାହିଁ ବୋଲି ଭାବୁଛି।
କିଏ କଣ ଯଦି କହିଦବ, ଏଇ ବାପରେ ଆଉ ଭାତ ବି ଯିବନି
ହୁଁ ମୁଁ ତ ଭାବୁନି ବି, ଆଉ କିଛି ନାହିଁ, କିଛି ନାହିଁ, କହିକି ରହିଯାଉଛି
ହୁଁ
ତ ସାର୍ଟିଫିକେଟ କଣ ସବୁ ଦେଲେଣି କଲେଜରେ?
ହଁ ଦେଲେଣି ଯେ -ଆଉ ଆଣି ଯାଇନି ଆଉ ବାହାରିବା ପାଇଁ କଲେଜ ର ଇଛା ହଉନି କହିକି, ସିଏଲ ସ ଆଣିନି
ଆଉ ହ ହ ହୁଁ ହୁଁ
ଆଉ କାଲି ଟା କେବେ ଆସିବ ତମର ପାଠପଢ଼ାର।
କେବେ କାଲିରୁ କେବେ ଆସିବ ଯେ କେବେ ପଢିବି ମୁ ଜାଣିବା ନ ଏତେ ଅଳୁ ଘରେ ରହିଲେ ଏମିତି ପ ଅଳସୁଆ ଲାଗୁଛି ପଢିବିନି କି। ପଢିବିନି କି କହିକି, ଖାଲି ଫୋନ ଦେଖିବାକୁ ଇଛା ହଉଛି ଆଉ କିଛି ନାହିଁ।
ଫୋନ ବି ତାତି ଯାଉଥିଲା ମଝିରେ, ଏବେ ଟିକେ ଥଣ୍ଡା ରହୁଛି ହେଲେ।
ହୁଁ ଉଁ
ମୁଁ ଆମ ଘରେ ତଳେ ଫୋନ ରଖିଦଉଥିଲି, ତଳେ ଥଣ୍ଡା ହଉଛି କହିକି ଚଟାଣରେ ରଖୁଥିଲି ଏମିତି କାନ୍ଥ ଗରମ ସବୁ ମୋବାଇଲ ଗରମ ହେଇଯାଉଥିଲା।
କୁହନି ଏ ଯୋଉ ମ ଏଥିରେ ଗୋଟେ ଏମିତି ଦି ତିନି ଦିନ ଯୋଉ ଗରମ ହେଲା। ଯାହା ଲାଗିଲେ ବି କହିବାକୁ ନାଇଁ ବାହହାରକୁ ଗଲେ ଶାନ୍ତି ନା ଘରେ ଶାନ୍ତି କୋଉଠି ବି ଶାନ୍ତି ନାହିଁ।
ତମେ ଯୋଉ ପ୍ଲସ ଥ୍ରୀରେ ନୋଟ ଯାକ ତମର ତ ବନେଇଥିବ, କଣ କଲ ସେ ଯାକ ସବୁ?
ପ୍ଲସ୍ ଥ୍ରୀ ନୋଟ ଆସକ ନା ମୁ ନୋଟ ବନେଇନି, ଯୋଉ ପିଡିଏଫ୍ ଜାଗତ ଥିଲା ସେ ଜାଗତ ପଢୁଥିଲୁ ଆଉ
ତମରକୁ ସେନ ନାଇଁ ଯାହାବି ତମେ ଲେଖାଲେଖି ଆ ପ୍ଲସ ଟୁ ଟାଇମ ରେ ହଉଥିଲା ବୋଧେ ନାଇଁ?
ପ୍ଲସ୍ ଟୁ ଆ ଏକ୍ସାମ ଦେଇନୁ ଆମେ।
ହାଁ ଏ ବହୁତ ଦୁଃଖଲା, ବହୁତ ଦୁଃଖ ଲାଗିଲା, ସତରେ ଏକ୍ଜାମ ଦେଇନ ପ୍ଲସ ଟୁରେ?
ନା ନା
କେମିତି ପାସ୍ ହେଲା ପ୍ଲସ ଟୁ ବୋର୍ଡ ଏକ୍ଜାମ ନଦେଇ କି? ବା ନା ନାଁଟା ଆମର ପଢୁଛି ଯେ।
କରନା ବେ ଚ, ହଁ ଥିଲା ଏମିତି କେ ତେ ସିକ୍ସଟି କେତେ ଗୁଡ଼ିଏ ଥିଲା।
ସମସ୍ତଙ୍କର?
ସମସ୍ତଙ୍କର ଏଟା ଟେନଥର ମାର୍କ ଦେଖି ଦେଇଛନ୍ତି ନା।
ଓ ଟେନ୍ଥରେ ଯାର ଯେତିକି ମାର୍କ ଥିଲା ପ୍ଲସ ଟୁରେ ତାର ସେ
ନାଇଁ ନା ତାର ଟିକେ କାହାକୁ କମେଇ କାହାକୁ ବଢେଇକି ଏମିତି କୋ କୋ କେମିତି କଣ ଦେଇଛନ୍ତି ଟିକେ।
ମାନେ ଗୋଟେ ସୌଭାଗ୍ୟରୁ ଭାଗ୍ୟରୁ ଆଉ କଣ କୁହାଯିବ କୁହ।
ଲାଇଫ ର ସବୁଠୁ ବଡ ଏକ୍ଜା ଯୋଉଟା ପ୍ଲସ ଟୁ ସେଇଟା ଦେଇନି।
ମାନେ ଦେଖ ଟେନ୍ଥ କଷ୍ଟମଷ୍ଟେ ପାସ୍ ହେଇଗଲ। ପ୍ଲସ ଟୁ ଟା ଗୋଟେ ବଡ ପାହାଡ ସେଟା ସରିଲା ପ୍ଲସ ଥ୍ରୀ ତ ଦେଖୁ ଦେଖୁ ସରିଗଲା ଆଉ, ଗ୍ରାଜୁଏସନ୍‌ ସରିଲା ଏବେ ଫ୍ରେସର ତା ପରେ ଜବ୍।
ହଁ ପିଜି ବି ସରି ଯାଇଚି। କଣ କରିବା ସମସ୍ତେ କହିଲେ ପ୍ଲସ ଟୁ ଏକଜାମ୍ ଦେଇନୁ କହିଲେ ହସୁଛନ୍ତି ସବୁ, ପ୍ଲସ ଟୁ ଗୋଟେ ଦେଇନୁ।
ଆଉ ଯିଏ ବି, ଯିଏ ବି ତ ଛାନିଆ ହବ ନା।
ହୁଁ ପ୍ଲସ ଟୁ ନ ପଢିକି କେତି ପିଜି ଯାଇଗଲାଣି କହିକି।
ଆଉ ସେଟା ତ ତମେ ପ୍ଲସ୍ଟୁ ଏକଜାମ ଦେଇନ ମାନେ ମାନେରଖ ଟେନଥରେ ଯଦି ତମର ଫିପଟି ଥ୍ରୀ ବୋଲେ ସେ ଦେଖିକି ପ୍ଲସ ଟୁରେ ଦେଇ ଦେ ଛନ୍ତି। ଦେଖ ପ୍ଲସ ଟୁ ପ୍ଲ ଥ୍ରୀ ସରିଗଲା ସେ ଯିବାରେ ଆଉ କଣ କଷ୍ଟ
ହଁ ହଁ ପରା।
ନାଇଁ କି,
ହୁଁ।
ନାଇଁ କଷ୍ଟ କରିୁଥିବ ତ ହେଲେ ବି ଯୋଉ ପିଲା ପାଇଥିବେ ସେମାନ ତ ବଢିଆ। ଅଟୋମେଟିକ ଭଲ ଫାଷ୍ଟ ଡିଭିଜନ ନେଇକି ପାସ୍ ହେଇଥିବେ।
ଏ ହେ ଗାଁ ଗହଳି ପିଲାଙ୍କୁ ତ ବଢିଆ ଚାରିଶହ ପାଶହ ଏମିତି ଥାଉଛି ଯୋଉ ଟେନଥରେ
ତାପରେ ସେ ଅନୁସାରେ ମାର୍କ ମିଳିଯାଇଛି ପ୍ଲସଟୁରେ। ଆ ପ୍ଲସଟୁ ଯଦି ଯିଏ ସାଇନ୍ସ ନେଇଯାଇଥିବ ତାକୁ ତ ଆହୁରି ବଢିଆ। ଆରାମ ସେ ପାସ୍ ହେଲା ସେ।
ହୁଁ ପରା।
ଯା ହଉ କାହିଁକି ମୁଁ ଆ ଗୋଟେ ବର୍ଷ ଲେଟରେ ଯଇନ ହେଲିନି ଲେଟ୍ ହେଇଥିଲେ, ମୁଁ ବି ସେମିତି ପାସ୍ ହେଇଯାଇଥାନ୍ତି।
ହି ହି, ଆମୋ ସହିତ ଏକଜାମ ନା ଆରାମସେ ମୁଁ ନା ଫାଷ୍ଟ ଶୁଣ ଦିଦି ନା ଫାଷ୍ଟ ଇୟରରେ ମୁଁ ପା ପାଠ ପଢ଼ିଚି ନା ସେକେଣ୍ଡରେ ଡାଇରେକ୍ଟ ପ୍ଲସ ଥ୍ରି ରେ ଫାଷ୍ଟ ସେମିଷ୍ଟାର ଦେଲା ଏଳୁକୁ ମୁ ହ୍ୟାଣ୍ଡ୍ରିଟିଙ୍ଗ ହାତ କାମ କଲାନି ମାନେ କଣ ଲେଖିବି କଣ ନାହିଁ ଏମିତି ହେଇକି। ମାନେ ସରିକି ଦି ବର୍ଷ
ଆଉ ଷ୍ଟିରିମ କଣ ଥିଲା ତମର, ମୁଁ କହିଲି ଷ୍ଟିରିମ କଣ ଥିଲା ତମର?
ଓଡ଼ିଆ।
ଓହୋ।
ହ ଓ କଣ ଆର୍ଟସ୍ ଥିଲା ଆର୍ଟସ୍। ଆର୍ଟସ୍ ଥିଲା ଅନର୍ସ ଭାବୁଥିଲି ହଁ ହଉ।
ସାଙ୍ଗସାଥି ସବୁ ପାସ୍।
ସବୁ।
ସବୁ ଖାଲି ମାର୍କ ଜଣାଅ ତୋର କେତେ ଆଇଲା ତୋର
ହଁ ସେଇଟା ଆମ ମାନେ କିଛି କିଛି ଦୁଃଖ ଲାଗିଲାନି କିଛି ନାହିଁ ଆଉ ଯେତିକି ଦେଲେ ଦେଲେ କିଛି। ନା ଏକ୍ଜାମ ଥୋଡି ଦେଇଥିଲୁ।
ହୁଁ ଏକ୍ଜାମ ଯଦି ଦେଇକି ଯଦି ଏମତି ମାର୍କ ଆଣସନ୍ ମାନେ ଦୁଃଖ ଟିକେ ଲାଗନ୍ତା।
ହାଏ ତମର କଉ ବ୍ୟାଚ କି? ଉଁ ଟେନ୍ଥ।
ଟେନ୍ଥ ଦୁଇ ହଜାର ଉଣିଶି ବଧେ।
ତାହଲେ ପ୍ଲସ ଟୁ ଦି ହଜାର ଏକୋଇଶ।
ହୁଁ।
ବା ଆମ ଘରେ ମୁଁ କମ୍ପ୍ଲେନ କରିବି।
ହେଟା ଗୋଟେ ଯୋଗ ଥିଆ ଯାାଇଁଛି ଗୋଟେ ଗୋଟେ ଜଣଙ୍କ ଜଣଙ୍କର ମାନେ। ଗୋଟେ ଇଅର ପିଲାମାନଙ୍କର ହେଟା ଗୋଟେ ଇତିହାସ ଆଉ। କେବେ ହେଇପାରବନି କା ସହି
କେବେ ବି ନାଇଁ ଆମ ବେ ସେଥିରେ ଯୋଉଟା ହେଇଛି ନା ସେଟା କାହା ସହିତ ଜୀବନରେ କେବେ ହେଇପାରିବନି।
କିଏ ମାନିିବେନି ହଁ ଆମେ ଏମିତି ପଢିଥିଲୁ ଶାନ୍ତି
ହଁ ସେଇଟା ପାଇଁ ମତେ ଏକ୍ସପିରିଏନ୍ସ କଥା କୁହନ୍ତି ପ୍ଲସ୍ ଟୁ କଥା। ମୁଁ କଣ କହିବି ଏକ୍ସପିରିନ୍ସ ମୁଁ ତ ଏକ୍ଜାମ ହିଁ ଦେଇନି ମତେ କଣ ଆସିବ। କିଛି ଆସୁନି ସତ କହୁଛି ପ୍ଲସ ଟୁ ର
ନାଇଁ ଜେ ମାନେ ଗୁଟେ ଆଉ ଆସିବ ସେ ମାନେ ଶହେଟା ବର୍ଷରେ କି ଦୁଇଶଟା ବର୍ଷରେ ବି ଆଇବନି ଏମିତି ଭାଗ୍ୟ
କେବେ ନୁହଁ କାଇଁକିନା ମୁଁ ତ ସ ପୁରା ହଉ ଗୋଟେ କି ଦିଟା ସବଜେକ୍ଟ ଦେଇଥିଲେ ଗୋଟେ ଅଲଗା କଥା। ଟୋଟାଲି ହିଁ ଟୋଟାଲିଁ ଏକ୍ଜାମ ହିଁ ନେଇନି
ଭାବ ଯାହାର ମା ବାପା ମାନେ ସାଇନ୍ସ ପଢେଇ ଦେଇଥିବେ ପିଲାମାନାନଙ୍କୁ ଜବରଦସ୍ତି ପଢ ପାରୁନଥିବେ କିଛି ନାଇଁ। ଆରାମ ସେ ପାସ୍
ଆରାମ ସେ ଟେନସନ ନାଇଁ ଆରାମ ସେ ମାର୍କ ପାଇ ଯାଇଥିବେ। ହୁଁ
ନା ପ୍ରାକ୍ଟିକାଲ ସେ ଯୋଉ ଝିଞ୍ଝଟ ନା କଣ କିଛି ବି ନାଇ
ହୁଁ ତମର କଣ ଥିଲା ଦିଦି?
ମୋର ବାଣୀଜ୍ୟ ପରା କହୁଚି। ବାଣୀଲୋ
ଓ ହଁ ହଁ ହଁ
ହଁ ପରା ପାଠ ଖାଇବା ମୁଁ ଏପଟେ ଦିଦି ଘର ପଟେ ପଳେଇ ଆସି ତ ଟିକେ ଘରେ ନାହିଁ ଏବେ
ଓ ହ
ହୁଁ ହୁଁ ଦିଦି
ହଁ
ହୁଁ ହଁ କଣ କୁହ?
ଏମତି କା ତ ଆଉ
ହୁଁ ହୁଁ
କଣଆଉ କରିବା ନାଇଁକି ଏତିକି ଆଉ।
ହୁଁ